ହାଲୋ।
ହାଲୋ ହଁ।
ହାଲୋ।
କଣ କରୁଛ?
ଏଇଠି ବସିଛି।
କଣ କରୁଛ?
ପକୁଡିକୁ ଚାହା ପିଉ
ଓହୋ ଆଉ ଆଜି ବର୍ଷା ହୋ ଲଉଛି ନା ତମ ଆଡେ?
ହଁ ବର୍ଷା ହଉଛି।
ବର୍ଷା ହଉଛି ନା ଆଜି ତମ ଆଡେ, କେତେ ଜୋର ହଉଛି ବା?
ହଁ। ଏନ୍ତୀ ବର୍ଷା
କେତେ ଜୋରେ ହେଉଛି?
ବେଶୀ ଜ ରେ ନାହିଁ, ଏବେ କମି ଯାଇଛି।
ଓହୋ ଓହୋ। ଆମର ତ ଆଜି ବହୁତ ଜୋର ହଉଛି ଏତେ ଜୋରରେ ବର୍ଷା ହଉଛି ଯେ ସେ ଘରୁ ବାହାରି ପାରିବ ନାହିଁ ଏତେ
ଓହୋ।
କଣ କହିଲ?
ଏବେ ଟିକେ ଫିମ୍ପି ହଉଛି ଆଉ, କମିଲେ ଟିକେ
ଓହୋ। ଆମର ଆଜି ଆଜି ମୋର ଜଣେ ଦିଦିଙ୍କର ମାନେ ବାହାଘର ଥିଲା ତ
ହ୍ୟାଲୋ। ହ୍ୟାଲୋ।
ହଁ ହଁ।
ହ୍ୟାଲୋ ଶୁଭୁଚି?
ହଁ।
ଆରେ ମୁଁ କହିଲି ଆଜି ଆ ମୋ ଦିଦି ଜଣଙ୍କର ହଁ ମୋ ଦିଦି ଜଣଙ୍କର ବାହାଘର ଥିଲା ତ ଆଜି ଜି
ହଁ।
ହ୍ୟାଲୋ ଯାଇଥିଲୁ ଆମେ, ଆଉ ସେଇ ବର୍ଷା ତ ଜୋରେ ହେଲା ସେ ବାହାଘର ଓଦା ହେଇକା ଆସିଲୁ ଆଉ। ଆଉ କଣ କେମିତି ଏ ଯୋଉ ରୋଷେଇବାସ କଣ ଆଜି ତମର?
ଆମର ମାଛ କରା ହେଇଛି ଆଉ।
ମାଛ କି ମାଛ ବା
ସେ ବରଫ ମାଛ।
ଓହୋ।
ବରଫ ମାନେ ବରଫ ଯେ ବଡ ନା ଛୋଟ?
ବଡ଼।
ହ ହଁ। ଆଉ କେମିତି କଣ କଲ ମାନେ ଭଜା ଖାଇଲ ନା ତରକାରୀ କଲ କଣ କଲ ଯେ?
ନା ମାଛ ଛାଣିଥିଲୁ ଖାଇଥିଲୁ ଦିନ ବେଳେ ଏବେ ତରକାରୀଟା କରିଚୁ।
କି ତରକାର କେମିତି କରୁଛ ମାନେ କଣ ତରକାରୀ କରୁଛ?
ଫାଷ୍ଟ ମାଛକୁ ଛାଣୀ ଦେଲୁ ତା ତାର ମସଲା କଲୁ। ପିଆଜ ରସୁଣ ଅଦା ସବୁ ମିଶେଇକି ତାକୁ ବାଟିଲୁ ଶିଳରେ।
ହୁଁ।
ତାପରେ ଚୁ୍ଲି ଜଳେଇକି ଚୁଲିରେ କଲୁ
ହୁଁ ହୁଁ।
ଚୁଲି ଜଳେଇକି କଡ଼େଇ ବସେଇଲୁ ତେଲ ଦେଲୁ ତାପରେ ତେଜପତ୍ର ପିଆଜ ତାକୁ ଦେଇକି ଭଲ ସେ ଭାଜିଲୁ। ମାନେ ନାଲି ନାଲି ହେଇ ଆସିଲା ତାପରେ ମସଲା ଯୋଉ କଲୁ ସିଲରେ ବାଟିକି ପିଆଜ ରସୁଣ ଅଦା ତାର ଯୋଉ
ହୁଁ।
ଦେଲୁ ସେଥିରେ ଦେଇକିରି ତାକୁ ଭାଜିଲାଠୁ ସେ ଭଲ କେ ଭାଜି ହେଲାଠୁ ତାର ବାସନାଠୁ ଗୋଟେ ଆସେ ଆସିବ ସେଥିରେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ସେରା ସବୁ ପକେଇଲୁ ଧଣିଆ ଗୁଣ୍ଡ
ହୁଁ।
ଆଉ କଲର ପାଇଁ କଲର ଲଙ୍କା ଗୁଣ୍ଡା ପକେଇଲୁ ତାକୁ ଭଲକି ଏ ଭଲକି କଷି ଶି ଦେଇକି ତାପରେ ଉ ଆଳୁ ଆଁ ତମେ ପକେଇବ ଆଗରୁ ରଖିଥିବ ଆଳୁକୁ ଛା ଛାଣିକି ସେମାଛ ଛାଣିଲା ବେଳେ ତାପରେ ଆଳୁକୁ ପକେଇକିନା ତାକୁ କଷିବ ତାର କଷିକି ତାର ଯୋଉ ଯେତିକି ଦର୍ କାରେ ଆବଶ୍ୟକ ଅନୁସାରେ ପାଣି
ହୁଁ।
ସେପାଣି ଦେଇ ସାରିଲା ପରେ ପାଣିଟା ଫୁ ଫୁଟିବ ଭଲକି, ପାଣିଟା ଫୁଟି ସାରିଲା ପରେ ତା ତାପରେ ସେମାଛକୁ ଦେଇଦବ ମାଛ ଦେଇଦେଇକି ସ୍ବାଦ ଥରେ ଲୁଣ ଦବ, ଲୁଣ ଦେଇ ସାରିଲା ପରେ ସେ ଆ ହେଇ ଆସିବ ଫେରେ ସେଥିରେ ତମେ ଧଣିଆ ଯଉ ଧନିଆ ପତ୍ର ପକେଇ ପାରିବ, ଆଉ କସ୍ତୁରି ମଥି ପ ପତ୍ର ସେ ପକେଇକିନା ଓଲ୍ହେଇବ, ଆଉ ଲାଷ୍ଟକୁ ଗରମ୍ ମସଲାଟା ପକେଇବ। ଗରମ ମସଲା ପକେଇକି ସେରା ଆଉ ଟିକେ ଫୁଟିଗଲା ଓହୋ।
ହୁଁ ହୁଁ ଆଜି ହୁଁ। ତାପରେ ଲୋକଙ୍କୁ ଦବ ଖାଇବା ପାଇଁ ନା ଆମର ଆଜି କଣ କହିଲ ମୁଁ ଆଜି କେମିତି ତରକାରୀ କରିଥିଲେ ଆମର ହେଲା ଆଜି ଚିକେନ୍ ତରକାରୀ ଥିଲି ମାନେ ବହୁତ୍ ଟେଷ୍ଟି କରିଥିଲି ଆକଣ କିଇଲେ ଚିକେନ୍, ମାନେ ଦେଶୀ ଚିକେନ ନୁହଁ
ହଁ।
ହାଲୋ ଦେସି ଚିକେନ୍ ତର କାରି କରିଥିଲି କଣ କହିଲ, ଫାଷ୍ଟ ଆମର ଦେଶୀ ଚିକେନକୁ କିଣିକି ଆଣିଲୁ। ଆଣିକି, ଯେହେତୁ ଆମେ ମାର୍କେଟରୁ ଆମେ ମାର୍କେଟରେ ଯାଉଛନ୍ତି ଚିକେନ୍ ଆଣିତେ ତସେ ଭଲ ପାଣିରେ ତଧୋଇ ନଥିବେନା ତାକୁ ଚିକେନକୁ କାଟିକି ଆମେ ଆଣିଲୁ, ଆଣି ସାରିଲା ପରେ ମୁଁ ଘରେ ତାକୁ ଟିକେ ଭଲସେ ଧୋଇଲି। ଧୋଇ ସାରିଲା ପରେ, ମୁଁ ଆଳୁ କାଟିଲି ମାନେ ଆଳୁ ଚାରି ଖଣ୍ଡ କରିକି ଆଳୁ ଗୋଟେ ଆଳୁ ଦି ତିନିଟା କାଟିଲି। ଆଳୁ ମୁଁ ଚୋପା ଛଡଉନି କାଇଁକିନା ଆଳୁରେ ମାଂସ ତରକାରୀରେ ଯଦି ଆଳୁଟା ଚୋପା ଛଡେଇବ ଭଲ ଲାଗିବନି ଆଳୁକୁ ସେମିତି ମୁଁ ଚୋପା ସହ ରଖିକି କାଟିଲି। ତାପରେ କଣ ହେଲା ନା ତାପରେ ମୁଁ ସେ ଆଳୁ ତାପରେ ଚୁଲି ଲଗେଇଲି ମୁଁ ତ ଚୁଲିରେ ରୋଷେଇ
ଚୁଲି ଲଗେଇଲି ଚୁଲି ଲଗେଇ ସାରିଲା ପରେ କଣ ହେଲା ନା ଚୁଲି ଲଗେଇ ସାରିକି ମୁଁ କଡେଇକି ବସେଇଲି ବସେଇକି ମୁଁ ତାକୁ କଣ କଲି ନା ଟିକେ ତେଲ ପକେଇଲି ତେଲ ପକେଇଲି ତେଲ ତାତିଲା ତେଲ ତାତି ସାରିଲା ପରେ, ମୁଁ କଣ କଲି ନା ତେଲ ତାତିଲା ପରେ ମୁଁ ମୋର ଗୋଟା ମସଲା ଯଉ ଡାଲଚିନି ଇଏ ସବୁ ଆସେନି ଗୋଟା ମସଲା ପ୍ୟାକେଟେ ସେଇ ଗ- ସେଇଟା ମୁଁ ପ ପକେଇଲି ସେଟା ପକେଇ ସାରିଲା ପରେ ମୁଁ ପିଆଜ ପକେଇଲି କାଟିକି ରଖିଥିଲି ଚୁନ୍ ଚୁନ୍ କରିକି ପିଆଜ ମୁଁ ପିଆଜ ପକେଇଲି ତା ପରେ କଣ ହେଲା ନା ପିଆଜ ଯେ ଯେତେବେଳେ ମୋର ହେଇ ସାରିଲା ମୁଁ ରଖିଥିଲି ମସଲା ବାଟିଥିଲି ଶିଳରେ ଅଦା, ପିଆଜ, ରସୁଣ ମୁଁ ମସଲା ବାଟିଥିଲି। ତାପରେ ସେ ପିଆଜ ମୋର ଯେତେବେଳେ ହେଇ ଆସିଲାଣି ମାନେ ଲାଲ୍ ହେଇଗଲା ମୁଁ ସେ ମସଲା କୁ ପକେଇଲି ସେ ମସଲା କୁ ଯେତେବେଳେ ପକେଇଲି ମସଲା କୁ ପକେଇ ସାରିଲା ପରେ କଣ ହେଲା ନା ମସଲା ପକେଇଲି ମସଲା ପକେଇକି ତାକୁ ଭଲସେ କଷିଲି କଷି ସାଇଲା ପରେ ଜଷ୍ଟ୍ ଟିକେ ପା ଅ- ମାନେ ଅଳ୍ପ ପାଣି ଦେଇକି ମୁଁ ତାକୁ ଫୁଟିବା ପାଇଁ ଛାଡ଼ିଲି ତାପରେ ମସଲା ଟା ଟିକେ ମରି ମରିକା ପୁଣି ମସଲା ଟା ଟିକେ ହବ ନା ତାପରେ ମୁଁ ସେତିକି ସମୟରେ ଆମର ଚିକେନ୍ ମସଲା ମୁଁ ସେ ଚିକେନ୍ ମସଲା ଟିକେ ପ ପକେଇଲି ଚିକେନ୍ ମସଲା ପକେଇକି ମୁଁ ଟିକେ କଷିଲି କଷି ସାଇଲା ପରେ ଏଁ-ତାପରେ ଚିକେନେ ମସଲା କଷି ସାଇଲା ପରେ ମୁଁ ଗୋଟେ ଟମାଟୋ ପକେଇଲି। ଟମାଟୋ ପକେଇ ସାରିଲା ପରେ ମୁଁ ଟିକିଏ ପାଣି ଦେଲି ପାଣି ଦେଇକି ତାକୁ ଛାଡିଲି ପାଞ୍ଚ ଘଣ୍ଟା ବେଳେ ଛାଡିଲି ମୁଁ ତାକୁ ଦି ଘଣ୍ଟା କି ନେଇଁ ଦି ସେଖେଣ୍ଡ୍ ଭଳିଆ ମୁଁ ତାକୁ ଛାଡିଲି ମାନେ ଫୁଟିବା ପାଇଁ ଆଉ ବିଲାତି ଟା ଟିକେ ସିଜିବା ପାଇଁ ତାପରେ ଯେତେବେଳେ ବିଲାତି ତି ହେଇଗଲା ମୁଁ ଆମର ଆଳୁ ଟା ଆଗେ ପକେଇଲି। ଆଳୁ ଟା ତ ଛାଣି ଦେଇଥିଲି ନା‌ ଆଳୁଟା ଛାଣି ଦେଇଚି ତାପରେ ଆଳୁଟେ ଛାଣି ଦେଇକି ରଖ୍ ଖିଥିଲି ମୁଁ ତାପରେ ଆଳୁ ପକେଇଲି ଆଳୁ ପକେଇକି ଚିକେନ୍ ପକେଇଲି ଏଁ ଚିକେନ୍ ପକେଇ ସାଇଲା ପରେ କଣ ହେଲା ନା ତାପରେ ମୁଁ ମସଲା ମାନେ ଯେ ଭଲ୍ ସେ ତାକୁ କଷିଲି ମାନେ ମାଂସଟା ପକେଇକି କଷିଲି। କଷି କଷି ତାପରେ ଟିକେ ବାହାର କରିକି ଟିକେ ଖାଇଲି ମଝିରେ ତାପରେ ଘର ଲୋକଙ୍କୁ ଟିକେ ଦେଲି ଖାଇବା ପାଇଁ ମାନେ କେମିତି କଣ ହେଇଚି ଜାଣିବା ପାଇଁ। ତାପରେ କଣ ହେଲା ନା ତାପରେ ସମସ୍ତେ ଖାଇକି କହିଲେ ଭଲ ହେଇଚି ତାପରେ ପୁଣି କଷା ଟା ଯେହେତୁ ଅଛି ଯେହେତୁ ଆମର ଗରମ୍ ଭାତ ମୁଁ ତାପରେ ଟିକେ ପାଣି ଢାଳିଦେଲି। ପାଣି ଢ଼ାଳିଲି ସେତେବେଳେ ପାଣି ମାନେ ପାଣି ଯେ ଯେତେବେଳେ ହେଲା ମାନେ ପାଣି ଟା ଯେତେବେଳେ ଫୁଟି ଆସିଲା ତାକୁ କଣ କଲି ନା ଉଁ- ତରକାରୀ କି ଓହ୍ଲେଇଲି ତରକାରୀକୁ ଓହ୍ଲେଇ କିରି ଆମର ସମସ୍ତେ ଅଁ- ଆଜି ଆସିଥିଲେ ତ ବନ୍ଧୁ ଆମ ଘରୁକୁ ଆଉ ଆ- ମୋର ଆସିଥିଲେ ମୋ ଦେଇ ମୋ ନନା ଆଉ ମୋ ମାମୁଁ ଘର ସବୁ ଆସିଥିଲେ ତ ଆମ ଘରକୁ ଆଜି ତ ସେଥିପାଇଁ ମୁଁ ରୋଷେଇ କରୁଥିଲି। ଆଉ ସମସ୍ତେ ଖାଇକି କହିଲେ ଭଲ ହେଇଚି ବୋଲି ତମେ କେବେ ଗୋଟେ ଆସିବ ତମକୁ ମୁଁ ରୋଷେଇ କରିକି ଦେବି ହେଲା।
ହଁ।
ଆଉ ଆଜି ଆମର ମତେ ଆଜି ଭଲ ଲାଗୁଛି ଆମ ଘରେ ବହୁତ ଲୋକ ଅଛନ୍ତି ବୋଲି। ଆଉ ଏମିତି ମିଳିମିଶିକି ରହିବା କଥା ଆଉ।
ହଁ ମୋ ମାଉସି ତ ଆସିଥିଲେ ଯେ ଆଜି ଗଲେ ଭେରି ତାଙ୍କ ଘରକୁ ସେଇ ର ଜ ଛୁଟି ରେ ଆସିଥିଲେ।
ଓ ହୋ। ଆଉ ରଜ ଛୁଟିରେ ତାନେ ଆସିଥିଲେ ତମ ମାଉସୀ? କେତେ ଦିନ ରହିଲେ?
ର ସେ ଆଠ ଦିନ ରହିଲେ, ଆମ ଝିଅର ସ୍କୁଲ ଛୁଟି ଥିଲା ତାପରେ ତ ସ୍କୁଲ ଫିଟିଲେ ଆଉ ଆସିପାରିବନି ନା!
ହୁଁ। ଉଁ ହୁଁ। ସେଥିପାଇଁ ରହିକି ବୁଲି ବୁଲାକି ଗଲେ ଆଉ ତମ ଆଉ ତମ ଆ ମା ଦେଇ ଯେତେବେଳେ ଆସିକି ରହିଥିଲେ କଣ କେମିତି ଖାଇବା କଣ କଣ କରିକି ଦେଲ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।